ଦ
ହଁ ଶୁବୁଚି?
ହଁ ସବୁଚି।
ଆଉ କଣ କରୁଥିଲ?
ମୁଁ ରୋଷେଇ ସାରିକି ବୁଲିବାକୁ ଆସିଥିଲି ଆଉ।
ହୁଁ।
ମାଘ ଯା ନାଇଁ ଖାଇନୁ ଖାଇବି। ଆଉ ତମେ କଣ କରୁଥିଲ?
ମୁଁ ବି ଏଇଠି ବୁଲୁଚି ଆଉ ଛାତ ଉପରେ ମେଘୁଆ ମେଘୁଆ ପାଗ କରିଛି ତ।
ହଁ। ଭଲ ଲାଗୁଛି ବୁଲିବା ପାଇଁ ବର୍ଷା ଛାଡିଚି ଟିକେ କାଲି ପଅରଦିନଠୁ ରାତିଠୁ ବର୍ଷା ହଉଥିଲା। ଏଇନା ଟିକେ ଛାଡିଚି ଆଉ।
ଆଁ। ଏବେ ତ ଆରମ୍ଭ ବର୍ଷା ତାପରେ ବର୍ଷା ବର୍ଷା ବର୍ଷା।
ବର୍ଷା ଦିନେ ଖାଲି କାଦୁଅ ପୁଜ ହବ ରାସ୍ତା ଖାଟ। ଖରାରୁ ଖରାରୁ ତ୍ରାହିମିଳିବ ଟିକେ ଆଉ ଖରାରୁ। ଯୋଉଁ ଖରା ହୋଉଥିଲା।
ଖରା ସେ ଫୁଣି ବେଶୀ ବର୍ଷା ହେଲେ ବର୍ଷା ହବ କେତେଦିନି ଛାଡିଯିବ। ଶୁଖିଲା ଯେ ହେଇଯିବ ଆଉ ତାପରେ ଭଲ ଲାଗିବ ପୁଣି ଯଦି ଖାଲି ଲଗାତାର ଲଗାତାର ଚାଲିଥିବ ବର୍ଷା। ଜମାବି ଭଲ ଲାଗିବନି।
ଗାଁ ଗହଳିରେ ତ ଗାଁ ଗହଳି ରାସ୍ତା ମାନଙ୍କରେ ଖାଲି ପାଣି କାଦୁଅ ପଚ।
ପାଣି ଏତେ ଆଉ ଚାଲି ହବନି ଆମ ଗାଁରେ ତ ବହୁତ ଅଧିକ। ପାଣି ପୁରା ଯେମିତି ଯାହାଏ ଜୁରରେ। ପାଣି ଯାଏ ସେମିତି ପିଲାମାନେେ ସ୍କୁଲ ଗଲା ବୁଳୁକୁ ଏତେ ମୁଳୁରୁ ପୁରା ଆଣ୍ଠୁଏ ଆଣ୍ଠୁଏ ପାଣି ଚାଲିଥିବ। ସେ ଜୋତା ସକ୍ସ। ପିନ୍ଧିକି ଯାଇପାରନ୍ତିନି ପୁରା ବୁଡିଯାଏ।
ଉଁ ହୁଁ। ପାଣି ଯିବା ପାଇଁ ରାସ୍ତା ନାହିଁ କିଛି ଇନ୍ତି ଜାଗା ନାହିଁ ଡ୍ରେନ୍ ଫ୍ରେନ୍ କି।
ନାଇଁ କିଛି ଡ୍ରେନ୍ ସୁବିଧା ନାହିଁ ତ।
ଓଁ ହୋ ସେଥିପାଇଁ। ରାସ୍ତାରେ ପାଣି ସବୁ ଯାଉଥିବ ଅପରିଷ୍କାର ହେଇଯାଉଥିବ ରାସ୍ତାଘାଟ ଆଉ।
ହଁ ବେଶୀ ହେଇଯାଏ ଅପରିସ୍କା ପୁଣି ନଳକୁଅରେ ସବୁ ଗାଧିଆ ପାଧିଆ କରନ୍ତି ସେ ନଳକୁଅ ପାଣି। ରାସ୍ତାରେ ଯାଏ ତ ଆହୁରି ଟି
ହଁ ସେଥିରେ ଡ୍ରେନ କରିବା ପୁରା ଜରୁରି।
ହଁ।
ଆମର ଏଠି ଡ୍ରେନ ସବୁ ହେଇଛି ଡ୍ରେନ ପାଣି ଯାଉଛି ଆଉ ଡ୍ରେନରେ।
ସେଇଥିପାଇଁ ଏତେ ତମର ସେତେ କାଦୁ ଫାଦୁ ହଉନଥିବ ଯା
ନାଇଁ ରାସ୍ତା ଘାଟ କାଦୁ ହଉନି।
ଆଉ ମୁଁ ଆସଚି ଏଠି ମେଡିକାଲ ଯୋଉ ଆସିଛି ସେ ଦେଖିଲି ଏବେ ଟାଉନ ମାନଙ୍କର ବି ଗୋ ପାଳନ ଭଲ କରୁଚନ୍ତି ଦେଖିଲି ଜଣଙ୍କ ଘରେ ସେ ଗାଈ ଫାଈ ରଖ ଖିଚନ୍ତି।
ହଁ ଏବେ ଗାଇ। ଗାଈ ହଁ ଗାଈ ରଖୁଛନ୍ତି ଏବେ ହଁ ରଖୁଛନ୍ତି।
ଗାଁ ଗହଳିରେ ସବୁ ଦେଖିବେ ସବୁ କରନ୍ତି କିନ୍ତୁ ଟାଉନ ମାନଙ୍କରେ ସବୁ କମ। ଦେଖି ଭଲ ଲାଗିଲା ଦେଖିକି ତାଙ୍କ ଗାଈ ପାଳିଚନ୍ତି।
ବେ ରଖିଲେଣି କେତେ ଗୁଡେ।
ଏବେ ସବୁ କାଇଁ ବାହାରୁ ସବୁ ଭେଜାଲ ଗ କ୍ଷୀର କିଣିବେ ସେ ନିଜେ ରଖିଦେଇଚନ୍ତି ଆଉ।
ବାହାର କ୍ଷୀର କଣ ଏରା ସବୁ ଅରଜିନାଲ କ୍ଷୀର।
ହୁଁ ଚ
ପ୍ୟକେଟ କ୍ଷୀରରା ଭଲ ନୁ ପାଉଡର ପକେଇ ସେ କଣ କଣ ମିଶେଇକି ମୁଶାଇକି କରିକି ଦଉଥିଲେ।
ସେଇ କ୍ଷୀରରେ ଆଉ କଣ ଭିଟାମିନ୍ ଅଛି କି କିଛି ବି ନାହିଁ। ସେ ସବୁ କାଢିକି ଖାଲି ଧଳା ଅଂଶ ଟାକୁ ଯାହା ବିକ୍ରି କରୁଛନ୍ତି। ଆଉ ଗୋଟେ ଆଉ ଗୋଟେ କଣ କ୍ଷୀର ଆସୁଛି ଯୋଉଟା କି କାଢୁନାହାନ୍ତି ସେଇ ଉଂ ଘିଅ ଘିଅ ବି ବାହାର କରିହବ ସେଇ ପ୍ୟାକେଟ ଖିରରୁ। ଯୋଉଟାକୁ ଏଥରକୁ ଯୋଉ କାଢି ଦଉସନ୍ତି ପ୍ରଗତି କି କି ଯୋଉ କ୍ଷୀର। ସେଟାରୁ କାଢୁନାହାନ୍ତି ହେଟା ଟିକିଏ ଅଧିକ ପଇସା ପଡୁଚି କିନ୍ତୁ ଭଲ କ୍ଷୀର ହେଟା ବୋଧେ ଇ ଟା ଆଉ ଆସିନି ଏପର୍ଯ୍ୟନ୍ତ ଏ ଏଇ ଟାଉନ ମାନଙ୍କରେ କଟକ ମାନଙ୍କରେ ମିଳୁଚି।
ହୁଁ।
ଭଲ କ୍ଷୀର ସେଠେ।
ପକେଟ୍ କ୍ଷୀରରେ ଘିଅ କରୁଛନ୍ତି କେମତି ମ ପକେଟ କ୍ଷୀରରେ ହବନି ମ। ସେ ତ ରଖିଦେଲେ ପୋକ ମୁଁ ଥରେ କରିଥିଲି ଯେ ମୁ ରଖିଦେଲି ଫ୍ରିଜରେ। ଦି ଚାର ଦିନ ରଖିଚିନା ହେରା ସବୁ ଇଏ ପୋ ପୋକ ହେଇଗଲେ। ପକେଟ କ୍ଷୀରରେ କଉଠେ ହଉଚି
ଏବେ ସେ କଣ ନୁଆଁ ବାହାରିଛି କ୍ଷୀର ଟା ପ୍ୟାକେଟ ରେ। ସେ ଯୋଉ ଯୋଉଟା ଦହି କ୍ଷୀର ଅଞ୍ଚ ଘିଅ ଅଞ୍ଚ ଟାକୁ କାଢିକି ରଖି ଦଉସନ୍ ଆର କ୍ଷୀରରେ। ଏଟାରେ ରଖୁନାହାନ୍ତି ଏଟା ଫୁଟେଇଲେ ସେ ଘିଅ ବାହାରୁଛି, ସେ ଯୋଉ ସର ପଡୁଛି ଏଟା କଣ ଏ ଯେତେ ଫୁ ଟେଇଲେ କଣ ସର ପଡୁଛି, ସେଇଟା କି ପଡୁଛି।
ଉ ହୁଁ।
ଆଉ ଆଉ ତମ ପିଲା ବେଳର କଣ ସ୍ମୃତି ଅଛି ସବୁ?
ପିଲା ବେଳତ୍ ସେମତି କିଛି ନାହିଁ ଥରେ ଚ ତୃତୀୟ ପଢ଼ୁଥିଲି ଯାଇଥିଲି ପୁରୀ ଯେ ସେଠି ହଜି ଯାଇଥିଲି।
କେମତି ହେଜିଯାଇଥିଲ?
ସେଇ ପୁରୀ ସମୁଦ୍ର କୂଳରେ ବୁଲୁଥିଲୁ ମୋ ଭାଇ ମୋ ଭାଇ କଣ କରିଛନ୍ତି ସେ ଆମେ ସବୁ ବସିଥିଲୁ ବାପା ମା ଭାଇ ଭଉଣୀ ସବୁ ଏକା ସବୁ ବସି ମୋ ଭାଇ ଘୋଡ଼ା ଦେଖିଆକୁ ପଳେଇଲେ। ମୁଁ କହିଲି ମୁଁ ବି ଯାଉଚି ଘୋଡ଼ା ଦେଖିଦେବି, ତା ପଛକୁ ମୁଁ ଦୌଡ଼ିକି ଗଲି। ଭାଇ କୁଆଡେ ପଳେଇଲେ ମୁଁ ଆଉ ଖୋଜିକି ପାଇଲିନି। ସେଇଟୁ ଗୋଟେ ଲାଲି ଲାଇଟିଟେ ମୋ ପାଖରେ ଆସିଲା ମୋ ଗୋଡ ପାଖକୁ। ସବୁ ପଚାରିଲେ ଏଇଟା କରେଣ୍ଟ ମାରିବ ଧଇଲେ। ପଡିଲେ କଣ ନହିବ, ମୁଁ ଡରିକି ଧାଇଁଛି ସେ ମୁଁ ଯେତେ ଧାଉଁଛି ସେ ମୋ ପଛେ ପଛେ ଆସ ଯା ସେଠୁ ଗଲି ଗୋଟେ ଉଁ ଦୋକାନ ଏମତି ଦେଇଛନ୍ତି ତାଙ୍କ ପାଖରେ ବେଞ୍ଚରେ ବସିଲି। ତାପରେ ବସିଲେ କହିଲେ କଣ ଧାଉଛନ୍ତି? କଇଲି ଏଇଟା ଲାଲି ଲାଇଟ୍ ପଡୁଚି ସେ କହିଲେ କିଛି ନାଇଁ ରୁହ ସେଟା ତମ ଘରୁକୁ ଆସିଲେ ଯିବୁ ବସ୍ ସେଠି ରୁ ଦେଖିଲି କେତେ ଦୂରରେ ଆମ ଘର ଲୋକକୁ। ଭାଙ୍ଗି ଗଲେ ସେତୁ ବର୍ଷା ସେଇଟା ଅଛି ଆଉ ଆସିଚ଼ି ଆଉ।
ଉୁଁ ହୁଁ।
ଆଜି ଆସି
ସେ ଲେଜର ଲାଇଟି
ହଁ ଏବେ ହେରା ଲେଜର୍ ଲାଇଟ୍ କୋଉଚନ୍ତି।
ହଁ ନ ସେତେଏଳକୁ ସେଟା ନୂଆ ନୂଆ ବାହାରିଥିବ ଆଉ।
ସେ ଆଗୁରୁ କହିଲେ ଏଟା କଣ୍ଟେ ମାରିବ ସବୁ ଡରେଇଲେ ମୋତେ।
ହୁ ଉୁଁ।
ତମର କଣ ସୃତି ଅଛି?
ମୋର ଅଛି ମୁଁ ଥରେ ଖେଳୁଥିଲି ମୋ ଅପା ସହିତ ମୁଁ ଖେଳୁଥିଲି ରାସ୍ ତା ସାଇଟ୍ ରେ ଗୋଟେ ପାଣି ବର୍ଷା ଦିନେ ପାଣି ଜମା ହୁଏ। ସେଇ ପାଣି ସାଇଟ୍ ରେ ଖେଳୁଥିଲି, ସିଏ ମୁଁ ଖେଳୁଥିଲୁ ତାପରେ ସେ ଖେଳୁ ଚେ ମୁଁ ଏପଟକୁ ବସ୍ ଆସିଲା ଟାଇମ୍ କି ମୁଁ ଘର ପଟକୁ ଧାଇଁ ଆସୁଚି। ଘର ପଟକୁ ଧାଇଁଲା ଆଳକୁ ସେଇ ବସ୍ ମଝିରେ ପଡିଗଲି, ବସ୍ ଟା ଆଉ ତଳେ ତା ପଡିଯାଇଚି ଆଉ। ସେ ବସ୍ ଯୋଉ ଫାଙ୍କ ରହିଚ଼ି ଭିତରେ ମୁଁ ଶୋଇଚି, ଆଉ ଟି ଟିକେ ହେଇଥିଲେ ବସ୍ ମାଡ଼ି ଯାଇଥାନ୍ତା। ତାରେ ହଁ ଏପର ସେପର ସେଇ ଭିତରେ ସେ ବସ୍ ବାଲା ଭାବିଲା କି ମୁଁ ଗାଡି ମାଡିଗଲା। ଗାଡି ମାଡି ଯାଇଚି ପିଲାଟା ମରିଯାଇଚ଼ି ବୋଲି ସେ କଁ କରିଚି ସେ ତାପରେ ବସ୍ ରଖେଇଲା ସେଠୁ ଆମ ଘର ପାଖରେ ଜଣେ ପଡ଼ିଶା ଘର ଥିଲେ ସେ ଭାବିଚି ମୁଁ ତାଙ୍କ ଝିଅ ବୋଲ୍ ସେ ତାଙ୍କୁ ଯେତେ ସୋଦି ପାରେ। ଝିଅ ଛୁଆ ବେଶୀ ହେଇଗଲାଣି ଇଏ ହେଇଗଲାଣି ତାକୁ ଡ୍ରାଇଭର୍ ଯେତେ ସୁଦିଲା। ଏୟା ସେ କହିଲା ଇଏ ମୋ ଛୁଆ ନୁହୁଁ। ସେଠୁ ଦେଗୁ ଦା ତା ଜଣି ଥିଲେ ସିଏ ମୋତେ ବାଡ଼େଇ ବାଡ଼େଇ ଗାଡ଼ି ତଳୁ ବାହାର କରିକି ବାଡ଼େଇ ବାଡ଼େଇ ଘରକୁ ଧରିକି ଆଇଲେ। ମୁଁ ଏ ଏକ କରି କରି ରାସ୍ ତା ସାରା ଆସିଲି। ଏଟା ଗୋଟେ ସ୍ମୃତି ଥିଲା ଏବେ ଯାଏ କେ ସେଟା ମନେ ରୁହେ ଆଉ।
ଉଁ ହୁଁ।
ଉଁ ଏମିତି ବହୁତ ଅଛି ଛୁଟ ବେଳର ସ୍ମୃତି ତ ବନ୍ଦ ହବନି।
ସେଗୁରା ଅଛି ଆଉ।
ସବୁ ଯାଉ ନଦୀ କିି ଗାଧେଇ ଲୁଚିକି ଖରା ବେଳିଆ ପଳଉ।
ନୁଚିକି ବନ୍ଧକୁ ମାମୁଁ ଘର ତ ନ ଦୀକି ଆମେ ଯିବୁ ଲୁଚି ଲୁଚି ପଳେଇବୁ। ଆସିଲେ ମାଡ଼ ଖାଇବୁ। ତ ଆଖି ଲାଲ ଲାଲ ହେବ ଆସିବୁ।
ହଁ ତା ଆଇ ଯାଆନ୍ତି ଖୋଜିବାକୁ ଆମୁକୁ।
ହଁ ଆଇରନ ଖୋଜିବାକୁ ଯଆନ୍ତି। କୋଉଠୁ ନପାଇଲେ ହିଁ ନଦିରେ ବ ଖୋଜିକି ପାଇବେ।
ଆ ହଉ ମାଛ ପକେଇଥିବେ ବିଷ ପକେଇଥିବେ। ମରିକି ଚୋରା ଭାସ୍ ସୁ ଥୁବ ହେରା ଧରିକି ଆସୁ।
ହଁ ଟ୍ରେନ ଛାଡ଼ିବୁ ଗରା ଧରୁ ପହଁରିବୁ ନଦୀରେ। ବ ଆଉ ଶନିବାର ତ ଛୁଟି ହେଲେ ପୋରା ଏ ଜାଉ ଛୁଟି ହେଲେ ଗାଧେଇକି ବାରଟା ଗୁଟେ ହେଇଯାଏ ବନ୍ଧାରେ ଆସିଲା ଏଳକୁ ବୁଡ଼ା ବୁଡି କରିକି।
ଡେନ୍ ଶନିବାରିଆ ସବୁ ନଦ୍
ଅଁ ପୋଖରୀ ବି ହଁ।
ଖେଳେଇ ଖେଳେଇ ମାତଲ ହେଇ ହେଇ ଆସିବେ ପୁରା ବହୁତ ଟାଇମିଙ୍ଗ ଲାଗେ।
ହୁଁ ଆସିଲାଠୁ ମାଡ ଗୁରେ ଖାଇବୁ। ହା ହା।
ହୁଁ। ସେ ସବୁ
ହେଲେ ବି ଆମେ ଲୁଚିକି ପଳଉ ଗାଧେଇବା ପାଇଁ ମାଡ ଖାଇଲେ ବି।
ହୁଁ ଶନିବାର ହେବ ମାନେ ସ୍କୁଲରୁ ଭାବୁଥିବ ଆଜି ଗଲେ ଘରକୁ ଆମେ ପୋଖରୀକି ଯିବୁ ଗାଧେଇବାକୁ।
ସ୍କୁଲ ରୁ ହିଁ ପଳେଇଥିବୁ। ସ୍କୁଲ ରୁ ଖାଲି ସେମିଜ ପିନ୍ଧି ଗାଧେଇବୁ। ତାପରେ ପୁଣି ସାଇକେଲ ପିନ୍ଧିଛି ତାପରେ ସ୍କୁଲ ଡ୍ରେସ୍ ପିନ୍ଧିକି ପୁଣି ପଳେଇ ଆଇବୁ।
ଏତେ ଲେଟ୍ କଣ ହେଲା? ଘରକୁ ଆସ ପଚାରିବେ ଏତେ ଲେଟ୍ କଣ କରୁଥିଲ?
ହଁ। ସିଏ
ହୁଁ।
ଅଲଗା ମଜା ତାର ଆଉ ସେ ଯାଇକି ସେତେବେଳକୁ ଆଲବ ଆଲବମ ଗୀତ ବାହାର ତୁ ସେ ଆଲବମ୍ ଗୀତ ଗାଇ ଗାଇ ବଧ ପୋଖରରେ ଗାଧଉଥିବୁ। ଆଉ ସେ ଦିନ ଆଉ କୁଆଡ଼େ ଅଛି?
ନା ମ ସେଇ ନା ଖାଲି ଏଇନା ପିଲାମାନେ ବି ଖାଲି ମୋବାଇଲ ଧଇଲେ। ଆଉ ମତି ଖେଳୁ ଖେଳକୁଦ ଖେଳୁଥିଲୁ ଲୁଚକାଳି ଆମେ ଖେଳୁ।
ହଁ।
ଆଉ ଆ ଆକାଶ ଭାଇ କଟକ ଫେରୁ।
ଖେଳ ପାହାଡ଼ ପାଣି।
ହଁ, କିଏ କି କି ଖେଳ ଖେଳୁ। ସେଇଟା କାହିଁ ଆଉ ଘ ଘର ଆଣିବୁ ସେଟତ ଖେଳବୁ। ଆଉ କାହିଁକି କିଏ ଖେଳୁଛନ୍ତି। ଦଉଡ଼ି ଡିଆଁ ଖେଳୁ ବାଡ଼ି ଡିଆଁ। ଆଉ କାହିଁ କାଇଁ ଖେଳୁଛନ୍ତି ସେଗୁଡା? ସବୁତ ମୋବାଇଲ ଧରି ବସି ପଇଲେ ଆଉ। ମୋବାଇଲର ଫ୍ରି ଫାୟାରରେ ସେ ଆଉ କଣ ସବୁ ଖେଳ ସଇଲା?
କେବେ ପାଇବେନି? ସେମାନ୍ତ ମୋବାଇଲ କଥା ପଚାରୁନ। ମୋବାଇଲ ବିଷୟରେ ସବୁ କହିଦେବେ। କେମିତି କଣ କୋଉଠେ? ଆମେ ସେ ସବୁ ଜାଣିନେ। ସେମାନେ କିନ୍ତୁ ଜାଣି
ହଁ ଆଉ କେତେବେଳେ କେମତି ସେ ପୁଅ ପିଲା ହେ ଯାହା କ୍ରିକେଟ ଟିମ ଖେଳୁଛନ୍ତି ନହେଲେ ନାହିଁ ଆଉ କିଛି ଖେଳୁନାହିଁ। ଆଗରୁ ବହୁତ ଖେଳ ଖେଳୁଥିଲେ ସବୁ। କିତି କିତି କିତି କିତି ସ୍କୁଲରେ
ହଁ ହଁ ଗିତି ଗିତିିବି।
ହଁ।
କଥା ହବା ଆଉ ଟିକେ ପରେ।
ହଁ।